ଓ ହ୍ୟାଲୋ ହଁ କଣ କରୁଚ଼।
ଏଇଠି ବସିଥିଲି ତମେ?
ମୁଁ ଏଠି ବସିଛି। ଖାଇସାରିଲାଣି?
ହଁ ଏଇ ସନ୍ଧ୍ୟାରେ ସିମେଇ ଖାଇଲି ଆଉ।
ହୁଁ ହୁଁ।
କଣ ଖାଇଛି।
ମୁଁ ଏଇନା ଚାହା ବିସ୍କୁଟ୍ ସେଓ ଏଗୁଡ଼ା ଖାଇଛି ଆଉ।
ଓଁ ହୋ।
ଆଉ ତମ ଗାଁ ତମ ପଟେ ବର୍ଷା ହଉଛି ନା ଗରମ ଲାଗୁଛି।
ହଁ ବର୍ଷା ତ ଉଠେଇଥିଲା ଆଜି ସଖାଳୁ ତ ତାପରେ ଖରା ଦେଲା।
ଆମର ଏ ଟେ ଜୋର ଗରମ ପ୍ରବଳ ଗରମ ହଉଛି। ଏତେ ଜୋରେ ଗରମ ଯେ ଆମେ ବାହାରକୁ ବି ଭଲସେ ବାହାରି ପାରୁନୁ। ଆଉ ଯୋଉଠିକି ବି ଯାଉଛୁ ହାତରେ ଛ ଛତା, ପାଣି ବୋଟଲ, ଆଉ ଓଦା କପ କପଡା ମୁଣ୍ଡରେ ପକେଇକି ବାହାରକୁ ବାହାରୁ
ଓହୋ।
ଏଇ ସବୁ ଜିନିଷ ଖାଉଛୁ। ବହୁତ ପ୍ରବଳ ମାତ୍ରାରେ ଗରମ ହଉଛି। ଆଉ ତମ ପଟେ ଚାଷ ହେଲାଣି?
ହଁ ଆମର ଯୋଉ ବିହନ ଯୋଉ ପାଣିରେ ପକା ହେଇଛି।
ହୁଁ ତମର ସେପଟେ ତମର ସେପଟେ କେମିତି କଣ ଧାନ ବିହନ କେମିତି ପକାଯାଏ? କେମିତି ଧାନରେ ବିଲରେ କେମିତି ରୁଆ ପୋତା କୋଉ ଭଳି କେମିତି କରନ୍ତି ପ୍ରଥମେ ଏମିତି କରୁଥିବେ ତ ଧାନ ଗୋଟେ ଜାଗାରେ ଏ ପୂରେଇ ପାଣି ପୂରେଇକି ତା ଭିତରେ ଧାନ ରଖି ଦଉଥିବେ ଗୋଟେ ରାତି ରହିଲା ପରେ ତାପରେ ଗଜା ହେଲା ପରେ। ତାକୁ ନେଇକି ବିଲରେ ବୋଧେ ପକାନ୍ତି ନା ଏମିତି ନା ଆଉ କେମିତି?
ହଁ ଫାଷ୍ଟ ଗୋଟେ ବସ୍ତାରେ କିନା ଧାନ ବିହନ ଧାନ ପୁରେଇକି ଆ ସେଥିରେ ଗରମ ପାଣି ଟିକେ ଦେଲେ କୁଆଡେ ଶୀଘ୍ର ହୁଏ। ସେଟା ଦେଇକିନା ଗୋଟେ ଦିନେ କି ଦି ଦିନି ସେଟା ରଖନ୍ତି। ଗୋଟେ ଜାଗା ଟେ ମଡେଇକି ସେଟା ଗଜା ହେଲାଠୁ ତାପରେ କାଦୁଅ କରିକି ସେଟା ପକାନ୍ତି ଆଉ
ଉ ହୁଁ ଖତ ଲାଗି ସାରିଲାଣି ତମ ପଟେ ନା ଖତ ଲାଗିନି ଆମର ଏପଟେ ତ ଖ ତ ଲାଗି ସାରିଲାଣି ପ୍ରାୟ।
ହଁ ଆମର ଖତ ଲାଗିସାରିଲାଣି।
ତୁମର ସେଠି ଖତ ପ୍ରତି ଘରେ ତ ଖତ ଥିବ ନା ଖତ ମିଳିଯାଉଥିବ।
ହଁ ଆମର ଖତ ଅଛି ଗାଈ ଅଛି।
ହଁ ଗାଈ ପ୍ରତ୍ୟେକ ଘରେ ଗାଈ ଥିଲେ ହିଁ ତାଙ୍କ ସେ କୁଟା ନଡା ସବୁ ଖାଇବା ଦ୍ଵାରା ତାଙ୍କର ଯୋଉ ଇଏଟା ମଳଟାକୁ ଖତ ଆକାରରେ ନେଇକି ଜମିରେ ଲଗେଇଥିବେ ଆଉ।
ହଁ କେତେ ଆଉ ସାର ଏରେ ଦବ ଖତ ଭଲ ଆଉ ଝିଅ କଣ କରୁଛନ୍ତି?
ଝିଅ ଶୋଇଛନ୍ତି ତା ଦେହ ଟିକେ ଭଲ ନାହିଁ ତ ତାକୁ ଯୋଉ ପାଣିରେ ଟିକେସେ ଏପଟ ସେପଟ ହେଇଯାଉଛି ଆଉ ଥଣ୍ଡା ଟିକେ ସର୍ଦି ହେଇଯାଇଛି ତାକୁ ଏନା ତୁଳସୀ ପ ପତ୍ର ମହୁ ରସ ଟିକେ ବାଟିକି ଦେଇଛି ସେ ଟିକେ ପିଇଛି।
ହଉ ତ ତାର ଟିକେ ଗରମ ଚିକିତ୍ସା କର ଆଉ ତାଙ୍କର
ନାଁ ଡାକ୍ତରଙ୍କ ପରାମର୍ଶ ନେବୁ ଡାକ୍ତରଙ୍କୁ ନେଇକି ଟିକେ ଦେଖେଇବୁ? ଆଉ ଡାକ୍ତର ଯାହା କହିବେ ସେହି ଅନୁସାରେ ତାର ଚିକିତ୍ସା କରାଯିବ। ଆ ଯାହାହେଲେ ସର୍ଦି ଟାନା ଆମକୁ ସର୍ଦି ହେଲେ ଆମ ନାକ ପୁରା ଜାମ୍ ହେଇ ଯାଏ ନିଶ୍ୱାସ ବନ୍ଦ ହେଇଯାଏ ଏଭଳିଆ ଛୋଟ ଛୁଆ ନାଁ ସିଏ ତାର ଯୋଉ ନାକ ସର୍ଦ୍ଦି ଯୋଉ ହଉଛି ପୁରା ଜାମ୍ ହେଇଯାଉଛି ଥଣ୍ଡା ହେଇଯାଉଛି। ସେ ଭଲସେ ମାନେ କ୍ଲିଅରରେ ଶୋଇପାରୁନି। ବାରମ୍ବାର ତାର ନିଦ ଭାଙ୍ଗି ଯାଉଛି। ଏଇଭଳିଆ ସମସ୍ୟା ହଉଛି ମାନେ ତାକୁ ଟିକେ ଡକ୍ଟରଙ୍କ ଯୋଉ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିବ। ଆଉ ତା ପାଇଁ କିଛି ଔଷଧ ଆଣିକି ବି ଠିକ଼ ସମୟରେ ତାକୁ ଦେବାକୁ ପଡିବ।
ହଁ।
କଣ? ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ତୋମର ସେପଟେ ଅଛି ତୀର୍ଥ ସ୍ଥାନ କିଛି ବୁଲି ଯିବା ପାଇଁ ଭଲ ଭଲ ଦର୍ଶନୀୟ ସ୍ଥାନ ଅଛି? ଆମର ଏପଟେ ଅଛି, ଆମର ଏ ଏପଟେ ବହୁତ ଭଲ ଭଲ ତୀର୍ଥ ସ୍ଥାନ ଅଛି ଏଁ, ଯଦି କେତେବେଳେ ବି ଇଚ୍ଛା କରିବେ ଆସିବା ପାଇଁ ତାହେଲେ ଆସିକି ମଧ୍ୟ ଦେଖିକି ଯିବେ। ବହୁତୁ ସୁନ୍ଦର ମାନେ ଆନନ୍ଦ ପୂର୍ଣ୍ଣ ଜିନିଷ ଯାହା ଦେଖିଲେ ପୁରା ମନ ପୁରା ଆନନ୍ଦ ଅ, ହୋଇ ପ-ମନ ଆନନ୍ଦିତ ହବ।
ଓ, ହଁ କଣ କଣ ଜାଗା ଅଛି ତଥାବି?
ଏ ଆମର ଏପଟେ ଅଛି ଜଗନ୍ନାଥଙ୍କର ପୁରୀ ମ ଅଁ, ଅଁ, ଶ୍ରୀ ଜଗନ୍ନାଥଙ୍କର ପୁରୀ ମନ୍ଦିର ଅଛି। ଆଉ ଶିବଙ୍କର ମନ୍ଦିର ଗୋଟେ ମନ୍ଦିର ମନ୍ଦିର ବି ଅଛି। ମଙ୍ଗଳାଙ୍ଗ ମନ୍ଦିର ଅଛି, ବାଟ ତାରିଣୀଙ୍କ କ ମନ୍ଦିର ଅଛି ବିଭିନ୍ନ ପ୍ରକାରର ଦେବାଦେବୀଙ୍କର ମନ୍ଦିର ମଧ୍ୟ ଅଛି। ଆଉ ଏଠି ଆମର ବି ପୁରୀରେ ଯେମିତି ଆମର ଜଗନ୍ନାଥଙ୍କ ମନ୍ଦିର ଅଛି ପୁରୀରେ ଆମ ଏପଟେ ବି ସେମିତି ମନ୍ଦିରରେ ଉଁ, ଯୋଉ ଅବଢଡା ଟାଇପ୍ ର ବି ସବୁ ଜିନିଷ ହୁଏ। ଯୋଉମାନେ ଦୂରରୁ ଉଁ, ଆସିଥାନ୍ତି ଦେଖିବା ପାଇଁ ଉଁ, ଦର୍ଶନ ମାନେ ବୁଲି ଠାକୁର
ହ୍ୟାଲୋ।
ଙ୍କୁ ଦର୍ଶ ଶୁଭୁଛି ଯେ, ତୋମକୁ ଶୁଭୁନି କି?
ହଁ ଶୁଣା ଯାଉଛି।
ହାଲୋ।
ହଁ କୁହ।
ଆସ ଉଁ, ଆଉ ଯୋଉ ଉଁ, ତୋମେ କେବେ କୁଆଡେ ଯାଇଛ କି ବୁଲିବା ପାଇଁ ନା ଯିବା କେବେ ସାଙ୍ଗ ହେଇକି ବୁଲିକି ଆସିବା।
ଏଇ ନୂଆବର୍ଷକୁ ତାହେଲେ ଯିବା କୋଉ ଗୋଟେ ଜାଗା ଦେଖିକା ଆଉ। କୋଉ ଜାଗାକୁ ଗଲେ ହବ କହୁନ?
ଯିବା କି ଆମେ ଅଁ, ସାଲେପୁର ଠାକୁର ମୁଁ ଦେଖିନାହାନ୍ତି, ସେଇଠିକି ଯିବା ନହେଲେ ବୁଲିକି ଆସିବା। ଆମର ସାଲେପୁରରେ ଯୋଉ ମଙ୍ଗଳା ଅଛନ୍ତି ହଁ ମୁଁ କହୁଛି ଶୁଣ ସାଲେପୁରରେ ଯୋଉ ମଙ୍ଗଳା ଠାକୁର ଅଛନ୍ତି, ମଙ୍ଗଳା ମା ପ୍ରତ୍ୟକ୍ଷ ଦେବୀ। ଆମେ ସେଇଠିକି ଯିବା କି, ସାଲେପୁରର ସେ ଠାକୁର ବହୁତ ପ୍ରସିଦ୍ଧ? ତାଙ୍କର ଯୋଉ ପଣାସଂକ୍ରାନ୍ତି କି ଏଇ ମାନେ ସେଠି ପୁରା ଖଣ୍ଡାଧାରରେ ଲୋ ଚାଲନ୍ତି ଭକ୍ତମାନେ। ଆଉ ଝାମୁ ଚାଲ ଝାମୁରେ ମାନେ ନିଆଁରେ ଚାଲନ୍ତି। ଆଉ ବିଭିନ୍ନ ପ୍ରକାରର ସେଠି ଯାତ୍ରା ହୁଏ, ବହୁତ ଲୋକ ବହୁତୁ ଆଡୁ ଆସନ୍ତି। ଲକ୍ଷ ଲକ୍ଷ ଲୋକ ହେଠି ପ୍ରା ଉଁ, ଗଦା ହୁଅନ୍ତି, ଏ ଉଁ, ସମସ୍ତେ ଗଦା ହେଇକି ବହୁତ ବଡ଼ ଆକାରରେ ଯା ତ୍ରା ହୁଏ। ଆଉ ସେଠିବି ଗୋଟେ ଭଲ ସାଲେପୁରର ଗୋଟେ ମିଠା ଥାଏବି, ଭଲ ପ୍ରସିଦ୍ଧ ଖାଇ
ଠିକି କୋଉଦିନ କେବେ ଯିବା ଆଉ ସେ ନୂଆବର୍ଷ ଆଡେ।
ହୁଁ। ଆଉ ତୋମେ କୋଉଠିକି କେବେ ଯାଇଚ କି, ସେ ବିଷୟରେ କହୁନ କିଛି?
ମୁଁ ଏ ନୂଆବର୍ଷରେ ଯାଇଥିଲି ଏ ଯୋଉ ସମଲେଶ୍ଵରୀ। ଯୋ ପିକନିକ ଉଁ, କରି ଯାଇଥିଲୁ ଯେ ଗୋଟେ ବସ୍ ରେ ସବୁ ସାଇଲୋକ ଏମିତି ଅଶି ଜଣ ଖଣ୍ଡେ। ଫା ଫାଷ୍ଟ ଯାଇଥିଲୁ ଯୋଉ ହୁମାବକ୍ର ମନ୍ଦିର।
ଯୋଉ ଯାତ୍ରାରେ ଯାତ୍ରାରେ ଯୋଉ ଯାଇଥିଲ ଯୋଉ। ଉଁ ଯାନବାହାନରେ ଯାଇଥିଲ, ସେଥିରେ ଯୋଉ ଅଶୀ ଜଣ ଯାଇଥିଲ, ସମସ୍ତେ ଏକତ୍ରିତ ହେଇକି ଯାଇ ଥିବନା ସମସ୍ତେ ସାଙ୍ଗ ହେଇକି ବସିକି କଥାବାର୍ତ୍ତା ହେଇକି ଯାଇଥିବ।
ହଁ।
ବହୁତ ଏଠି ମାନେ ମନ ପୁରା ଆନନ୍ଦିତ ହେଇଯାଇଥିବ, ଏଠି ଦେଖିବା ଠାକୁରଙ୍କ ଜାଗାକୁ ଗଲେ ମାନେ ଯାହାବି ମନରେ ଥିବ, ସେଠି ମାନେ ପୁରା ଆନନ୍ଦ ଲାଗେ।
ହଁ ତ ମନ ପୁରା ଶାନ୍ତି, ଶାନ୍ତି ଲାଗେ।
ହୁଁ, ସେ ଜାଗାରୁତ ଆସିବା ପାଇଁ ଇଚ୍ଛା ହୁଏନି ଆଉ।
ହଁ କେତେବେଳେ ସମୟ ପଳେଇଯାଏ, ଆଉ ଜାଣି ହୁଏନି।
ହଁ ପରା ଆମେ ଯାଇଥିଲୁ ଆଉ।
ଆମେ ଯାଇଥିଲୁ ହୁମାବକ୍ର ମନ୍ଦିର, ସେଇଠିକି ନା ଶିବ ଠାକୁ କୁର ଅଛନ୍ତି, ଆଉ ମାଛ ରୂପରେ ଅଛନ୍ତି ବିଷ୍ଣୁ। ନା ଶିବଠାକୁର ଅଛନ୍ତି ପୁଣି ବିଷ୍ଣୁଠାକୁର ବି ଅଛନ୍ତି, ପୂଜା କରୁଛନ୍ତି ଗୋଟେ ମନ୍ଦିର। ସେ ମନ୍ଦିରଟା ଟିକେ ବଙ୍କା ସେଥିପାଇଁ ହୁମାବକ୍ର।
ହୁଁ।
ସେଇଠି ନାମ
ସବୁ ଆମ ଓଡିଶାରେ ବିଭିନ୍ନ ବିଭିନ୍ନ ଜାଗାରେ ବିଭିନ୍ନ ଦର୍ଶନୀୟ ସବୁ ସ୍ଥାନ ଅଛି। ଆମର ଯେମିତି ଏଠି ଇଁ ଖଣ୍ଡଗିରି, ଉଦୟଗିରି, ଆଉ ନନ୍ଦନକାନନ ଅଁ ଆମର ପୁରୀରେ ଶ୍ରୀ ଜଗନ୍ନାଥ ନାଥ ଙ୍କ ମନ୍ଦିର, ବିଭିନ୍ନ ପ୍ରକାରର ଜାଗାରେ ବିଭିନ୍ନ ପ୍ରକାରର ଅଛି ଭଲ ସବୁ ଦର୍ଶନୀୟ ସ୍ଥାନ ଅଛି। ଆଉ ବେଶୀ କରିକି ତ ଆମ ଓଡିଶାରେ ପୁରୀ ଶ୍ରୀମନ୍ଦିର ପାଇଁ ଆମ ଓଡିଶା ବେଶୀ ପ୍ରସିଦ୍ଧ। ଓଡିଶାରେ ପୁରୀ ଶ୍ରୀମନ୍ଦିର ସବୁ କେତେ ରାଜ୍ୟ, କେତେ ଦେଶରୁ କେତେ ଦୂର ଦୂରରୁ ଲୋକ ଆମ ପୁରୀକି ମାନେ ଆମ ଓଡିଶାର ପୁରୀ ଶ୍ରୀ ମନ୍ଦିର ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ସବୁ ଦର୍ଶନ କରିବା ପାଇଁ ଆସୁଛନ୍ତି।
ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ତ ଚାରିଧାମରୁ ଗୋଟେ।
ହୁଁ। ଆଉ କଣ କହିବ ନା ଆଉ କେତେବେଳେ ପରେ କଥା ହେବା। ଝିଅଟା ଟିକେ ଶୋଇଥିଲା ଉଠି ପଡିଲା ତ କାନ୍ଦିଲାଣି। ମୁଁ ରହୁଛି। ଆଉ କେତେବେଳେ କଥା ହେବା।
ହଉ ହଉ ରଖୁଛି।